ଏଇ ଖେଲତେ ଯାଇଥିନି, ଆସିକି ବସିଛି।
ଖିଆପିଆ ସରିଲା ନା ନାଇଁ?
ହଁ ଏଇ ସନ୍ଧ୍ୟାବେଳେ ଦେଖିବା ଆଉ ଯିବା ଟିକେ ଖାଇତେ ଆଉ।
ଓହୋ। ଦେହ ବା ଭଲ ଅଛି ନା ନାଇଁ ତୋର?
ହଁ ଏଇ ଦେହ ତ ଖରାପ ହେଇଥିଲା ଆଉ। ଏଇଥର ଭଲ ହେଇଛି।
ହୁଁ ହୁଁ। ହଁ ମୁଁ ପୁରା ଏବେ ଖେଳି ଯାଇଥିଲି ତୁ କଲ କଲୁ। ତୁ କଲ କରିଥିଲୁ ଯେ, ମୁଁ ଏବେ ଜଷ୍ଟ ଆସିକି ଦେଖିଲି ଫୋନ ଟା ଆଉ।
ଓହୋ। ଦେହ ପା ଭଲ ଅଛି ନା?
ହଁ ମୋର ଦେହ ପା କଣ ହବ, ମୋ ଦେହ ପା ସବୁବେଳେ ଭଲ।
ଓହୋ। ଆଉ ଭଲ ନା ସବୁ ଘରେ?
ହଁ ଘରେ ସବୁ ଭଲ। ଆରେ ଆଜି ସ୍ନାନ ପୂର୍ଣିମା, ତୁ ଚାଲୁନ୍ କାଲି ଗୋଟେ ପୁରୀ ଯିବା ବୁଲିକି ଆସିବା।
ଦେଖିବା ଆଉ, କଣ ଗୋଟେ
ଦେଖିବା ନାଇଁ, ନା ଦେଖିବା ନାଇଁ ଯିବା ପୁରୀ। ବୁଲି ବୁଲାକି ଆସିବା। ସ୍ନାନ ପୂର୍ଣ୍ଣିମା ଟା, କାଲି ଫୁଣି ଜାମ୍ପ ଫାମ୍ ଦେଖେ ଆଜି ଲୋକ ପ୍ରବଳ ଯାହାନେ ହେଇଥିବେ।
ହଁ ହଁ। ଲୋକ ତ ଆଜି ହେଇଥିବେ ନା। ହଁ।
ଲୋକ ହେଇଥିବେ ଆଜି ବହୁତ ଲୋକ, ତ ରହା ରୁହି ନାହିଁ ଯିବା ବୁଲିକି ଆସିବା। ତୁ ଆଉ ଦି ତିନି ଜଣ ଠିକ୍ କର, ମୁଁ ଗାଡି ଫାଡି ନେଇକି ଯିବି।
ହଁ।
ଗଲେ, ଯିବା ପୁରୀ ବୁଲିକି ଆସିବା ଆଉ।
ହଉ ତତେ ମୁଁ କଲ୍ କରିବି, ନହେଲେ ତୁ ମୋତେ ଫୋନ କରିବୁ, ଦେଖିବା ଆଉ।
ଉଁ-ଉଁ ତୁ ତିନ ଦା ଦି ଜଣ ହଉଛନ୍ତି, ଆମେ ଦି ଜଣ ଆଉ ତିନି ଜଣ ଖଣ୍ଡେ ବୁଛୁ ଗା ଟା ଫାଙ୍କା ଯାଉଛି ନା, ସେଇଥିପାଇଁ କହିଲି ପଳେଇବା।
ହଉ ମୁଁ ଏଇଠି ଚାରି ପାଞ୍ଚ ଜଣ ଖଣ୍ଡେ ବୁଝିବି ଆଉ।
ହଁ ଚାରି ପାଞ୍ଚ ଜଣ ଖଣ୍ଡେ ବୁଝିବୁ। ବୁଝିକି କହିଲୁ ମୋତେ ଯିବା କାଲି ସାଢ଼େ ପାଞ୍ଚଟା ଭିତରେ ବାହାରିବା ପାଇଁ ପଡ଼ିବ।
ହଁ କାଲି ବାହାରିବା। ମୁଁ ଦେଖିିବା ବୁଝେ ଦେଖିବା ଆଉ। ଗାଡ଼ି ତୁ ଆଣିବୁ ନା ମୁଁ ବାହାର କରିମି?
ନା ନା ଗାଡ଼ି ମୁଁ ଗାଡ଼ି ମୋ କାରରେ ଅଛି, କାରଟାରେ ପଳେଇବା।
ହଉ ହଉ।
ସେଇଥିପାଇଁ କହିଲି ବା ଦି ଜଣ ଆମେ ଯିବା ଆଉ ତିନି ଜଣ ନ ଦେଖିଲେ ଇଏ ହଇଯିବ ନା। ଫାଙ୍କା ଗାଡଟା ଯାଉଛନ୍ତି ନା ଖାଲଟା ମାନେ ତିନି ଜଣ। ଆରେ ତାଙ୍କୁ କହିବା ସେ ରହିବା ପାଇବା ଦେଇଦେବେ ଯାହାନେ ଗୋଟେ ଦିନ ବୁଲିକି ଆସ ହଉନି ଆମେ ମୁଁ ଗାଡି ଫାଡି ଭଡା ଦେଇଦବା। ଆମ ଗାଡି ଆମର, ସିଏ ତେଲ ଫେଲ ଆମେ ପକେଇଦବା, ସିଏ ତାଙ୍କର ଖାଲି ରୁମ ଭଡାଟା ଦେଇଦେବେ କହିବୁ ଆଉ।
ହଉ ସେ ରୁମ ଭଡା ଦେଇଦେବେ, ଆମେ ଆମର ତେଲ ଭରିବା, ଖାଇବା ଖର୍ଚ ସବୁ ଦେଇଦବା ଆଉ।
ହଁ ତେଲ ଖର୍ଚ୍ଚ, ଖାଇବା ଖର୍ଚ୍ଚ ଆମେ ଦେଇଦବା ଆଉ।
ଆଉ।
ହଁ ବୁଲା ବୁଲି ଚାଲୁନୁ ଯିବା ସେ ପଟେ ଆଇଲା ବେଳକୁ ସେ ଭୁବନେଶ୍ୱର ଫୁବନେଶ୍ଵର ବୁଲିକି ଆସିବା।
ହଁ କଟକ, ଭୁବନେଶ୍ୱର ସବୁ ବୁଲି ବୁଲାକି ଆସିବା ଆଉ। କୋଣାର୍କ ଟିକେ ଯିବି ନା, କୋଣାର୍କ ଟିକେ ପଳେଇବା।
ହଁ, କୋଣାର୍କ, ସେ ଖଣ୍ଡଗିରି ଫଣ୍ଡଗିରି ବୁଲି ବୁଲାକି ଆସିବା।
ହଁ।
ହଁ ଖଣ୍ଡଗିରି ଆଡେ ସେ ଭଲ ଭଲ ଜାଗା ସେଠି ଥିବ ତି ଦି ତିିନି ଦିନ ଖଣ୍ଡେ ବୁଲିକି ଆ ସିବା। ଘରେ ଏଇନା କିଛି ଟ ନାହିଁ କାମ, କଣ ଖାଲିଟା ଘରେ ରହିି କଣ କରିବା?
ଯିବା ଆଉ, ବୁଲି ବୁଲେଇକି ଆସିବା, ଚାରି ପାଞ୍ଚ ଦିନ ଖଣ୍ଡେ ଆଉ।
ହଁ ଆଉ ରଜ ଫଜ ହେଇଥିଲା ନାଇଁ ତମ ଗାଁରେ?
ହଁ ହେଇଥିଲା ଆଉ, ସେଇଭଳିଆ ଆଉ, ଏବେ ତ ବର୍ଷା ରଜଟାରେ ବର୍ଷା ଯେ କୁଛତ୍ର ଆଉ। ବର୍ଷା ଏ ଥର ଭୟଙ୍କର ହେଇଛି। କଣ କରିବା, ଫାଷ୍ଟ ରଜଟା ତ ବର୍ଷାରେ ବର୍ଷାରେ ଗଲା। ସେକେଣ୍ଡ ରଜଟା ସେଇଭଳିଆ ହେଲା, ଥାର୍ଡ଼ ରଜଟା ବି ବର୍ଷା ହେଲା ଆଉ। କଣ କରିବା?
ହଁ ଏଇନା ତ ଆମ ଆଡେ ବର୍ଷା ନାଇଁ ଆଉ। ତମ ଆଡେ ବର୍ଷା ବର୍ଷା ହଉଛିି ନା ହଉନି?
ସେଇ ଏ ବର୍ଷା ତ ଉଠେଇଥିଲା, ଆଜି କାଇଁ ହେଇନି। କାଲି ହେଇଥିଲା ବର୍ଷା। ପୁରା ଜୋରସୋର ବର୍ଷା କାଲି ପୁରା। ଆଉ ରଜ ତ ସରିଗଲା। ରଜ ବାଟେଇଦେଇ ସାରିଲୁଣି।
ଉୁଁ ହୁ, ରଜ ଫଜ ବାଟା ବାଟି ତାହେନେ ସାଇଲାଣି। ଆଉ କାଇଁ କହିଲୁନି ର ଜ ଫଜ ବାଟେଇ ସାରିଲଣି, କେବେ ବାଟେଇଲ? ମୁଁ କାହିଁ ସାରିନି।
ଆଉ ମୁଁ ଷ୍ଟୋରି ପକେଇ ଦେଇଥିନି ଆଉ।
ଓହୋ ହଁ, ନା ନା, ରଜ ହଁ, ରଜ ଆମର ହେଇଥିଲା, ମୁଁ ତ ଏଇଥର ରଜରେ ଖାଲି ଘିରି ଘିରି ବୁଲିଲି। ଗାଁରେ କାହିଁ କାଁ ଭା ରହିଛି, ନ ହେଲେ ନାଇଁ ନାଇଁ ବୁଲିବା
ଏ ବୁଲିବା ପାଇଁ। ଅ ହ। ରଜ ତ ସେଇଭଳିଆ ଆଉ। ରଜ ପାଗ, ରଜଟା ଏ ବର୍ଷ ବାଗ ହେଲାନି ଏତେ।
ନା, ଏଇଥର ରଜ ଭଲ ଲାଗିଲାନି।
ଏଇ ଯୋଉ ବର୍ଷା ହଉଛି, କୁଛତ୍ର ବର୍ଷା, କଣ କରିବୁ ତୁ? ମୁଁ କହିଲି ବର୍ଷା ଯେ କୁଛତ୍ର, କଣ ରଜ କରିବୁ? ଫାଷ୍ଟ ରଜଟା ଟୋଟାଲ ବେକାର।
ଉଁ ହୁଁ।
ଏତେ ଟେଣ୍ଡ ଫେଣ୍ଡ କରିକି ପୁରା ସେଇଆକୁ କହୁଛି, ଟେଣ୍ଡ ଫେଣ୍ଡ ମାରିକି, ପୁରା ବାଗେଇ ବୁଗେଇକି ପୁରା ସଜେଇ ସୁଜା ଦେଇଥିଲୁ, ଦେଖିଲା ବେଳକୁ ର କଣ କରିବୁ?
ବର୍ଷାଟା ହେଲା ବେକାର କରିଦେଲା ଆଉ।
ଓ ଆଉ ଭଲି ଫଲି ଖେଳ ହଉଛି ନା ତମ ଆଡେ?
ହଁ, ହୋଲି ଫୋଲି, ହଁ ହବ, କିଛି ନହିଁ, ର ର ନଅ ତାରିଖ ଦିନ ରଥଯାତ୍ରା ନା କଣ ଅଛି। ର ରଥଯାତ୍ରାକୁ ରଥଯାତ୍ରାକୁ ତ ଆମେ ଯାଇପାରିବାନି ଦେଖ୍, ଲୋକ ଫୋକ ପ୍ରବଳ ଜାମ, ସେଠି ବି ରୁମରେ ଯୋଉଠି ପନ୍ଦର ଶହ, ଯୋଉ ରୁମରେ ରହିବା ପନ୍ଦରଶହ ନବା ଜାଗାରେ ସେ ପନ୍ଦର ହଜାର ନେବେ।
ପନ୍ଦର ହଜାର ନେବେ। ମୁଁ ଥରେ ଯାଇଥିଲି, ଏଇ ମଝିରେ। ଏଠିକି ଯୋଉ ଆମର ଭୁବନେଶ୍ୱର, ଅ ରୁ ରୁମ ପାଇଲିନାଇଁ, ଗୋଟେ ରୁମ୍ ନେଇଥିଲି ଯେ ଭାଇ, ପାଁଶହ ଜାଗାରେ ଭାଇ ହଜାର ନେଲେ। ଏତେ ନେ ମ ରୁ ପ୍ରବଳ ପଇସା ନଉଛନ୍ତି। ମୋର ଟିକେ ଦରକାର ଥିଲା ଅ ଅର୍ଜେଣ୍ଟ, ଦିଇ ଦିନ ପାଇଁ ରହିନି, ହଜାର ନା ପନ୍ଦରଶହ ଦେଇକି ଆଇିଲି। କଣ କହିବା?
ଓ ହଁ ସେମିତି ନେବେ ତା ତୁ ଆଉ କଣ କରିପାରିବୁ ତୋ ଘର ତୋର ସେଇଠି କଣ ହେଇଚି ନା କଣ ସେଇଠି ତୁ ଯାଇକି ରହିଯିବୁ।
କଥା ହେଲା ସେଇଆା ଆଁ ଆ ଉଁ ଯିବା ପାଇଁ ପଡ଼ିବ ନା ଆଉ।
ମୁଁ କୋଣାର୍କ କେବେ ଯାଇନି ଦେଖିବା ଆଉ ସିଆଡେ ଟିକେ ବୁଲି ଆସିବା।
ହଁ ସେଇଟା କୋଣାର୍କ ପାଖରେ ଏବେ କୋଣାର୍କ ପାଖରେ ଏଥର ଟିକେଟ କରିଦେଇଚନ୍ତି ଟିକେଟ କା ଟିବୁ ମାନେ କୋଣାର୍କ ଭିତରୁକୁ ଯିବୁ ନହେଲେ ଯାଇପାରିବୁନୁ। ମୁଁ ଯାଇଥିଲି ଏଇ ହବ ଅଗଷ୍ଟ ମାସ ଏଇ ବର୍ଷେ ପୁରିବ ମୋ ଜ ବାର୍ଡେ ବେଳକୁ ଯାଇଥିଲି।
ଓହୋ ତୋ ବାଡେ ସରିଗଲା ଡାକିଲୁନି ନା।
ହଁ ଏ ଏଇଥର ଡାକିବା ଆଉ। ଏ ତମ ଗାଁରେ ଜାମୁକୋଳି ଫାମୁକୋଳି ହଉଚି ନା ନାଇଁ।
ହଁ କୋଳି ଏଇ ବର୍ଷ ଆସିଥିଲା କୁ୍ଛତ୍ର ଆମର ଗଛ ଥିଲା ଯୋଉ ଜଣଙ୍କ ଆମ ବାଡି କରେ ତାଙ୍କର ପୁରା କୁଚ୍ଛତ୍ର ପତ୍ର କୋଳି ଏରା ସେ କୋଳି ଗଛରୁ କଣ ହେଲା କହିଲୁ ଜଣେ ଚଢିଥିଲା ଏଇଥର ହେଲା।
ହୁଁ।
ଚଢିଥିଲା ତାକୁ ଚଢ଼େଇ ଦେଲୁ ସୁ ଆମେ ଆଉ କହୁଛ ତାକୁ ଚଢ଼ ହେବ ବୋଲି ସେ ଗୋଟେ ପତଳା ସେଇଠୁ ଖସି ପଡ଼ଲା ଆଉ। ତ ପଡିଗଲା ତା ହାତ ଭାଙ୍ଗିଗଲା ଆଉ କଣ କରିବା। ଆଉ ସେ ଗଛକୁ ସେ ଦିନ ଠୁ ଆଉକେହି ଯାଉନାହାନ୍ତି। ଆଉ ଖଜିର କୋଳି ତ ତମ ଆଡେ ଖଜିର କୋଳି ହେଇଚି ନା?
ହଁ ଖଜୁରୀ ହେଇଚି ଯେ ଏ ଛୋ ଛୋଟ ହେଇଚି ପାଚିନି।
ହଁ ହଁ ଆ ତାଳ ତ ସରିଗଲା ସିଯିନି ଆଉ କଣ କରିଆ।
ହଁ ତାଳ ତ ସିଜିନି ସରିଗଲା ଏଇନା ଆଉ କାଇଁ ଆମ୍ବ ଫାମ୍ବ ଭଗବାନ ଏଇଥର ଯେତିକି ଖାଇଚୁ ସେତିକି ଆମ୍ବ ଫିଙ୍ଗିଚୁ। ଏଥର ବହୁତ ଆମ୍ବ ଖିଆ ହେଇଚି।
ହଁ ଆମ ଗଛରେ ବି ପ୍ରବଳ ଅମ୍ବ ଆସିଥିଲା ଏଇଥର। ତୋତେ ମୁଁ ଫୋନ୍ କରିଥିଲି ମଝିରେ ଆମ୍ବ ନବୁ ନା କଣ ତୁ କିଛି କହିଲୁନି।
ଆରେ ମୁଁ ନଥିଲି ମାମୁଁ ଘଟିକି ଟିକେ ପଳେଇଥିଲି କାମ ଥିଲା ନା।
ଓ ହୋ। ପ୍ରବଳ ଆମ୍ବ ଆସିଥିଲା ଏରା ଖାଇ ଖାଇ ଖାଇ ଇଏ ଏ ପ୍ରବଳ ଦି ତିନିଟା ଗଛ ଆମ୍ବ ଗଛ ଆଉ କେତେ କଣ ଖାଇବୁ।
ହଁ ଆମ୍ବ ଏଇଥର ଜବର ଆମ୍ବ ହେଇଚି।
ଆଉ ମ୍ୟାଚ ଫ୍ୟାଚ ଖେଳତି ଯାଉଚୁ ନା କ୍ରିକେଟ।
ହଁ କ୍ରିକେଟ ସେମିତି ଆଉ କୁଆଡେ ଯାଇ ହଉଚି ଏ ଖରା ଫରା ଯୋଉଭଳି ହଉଚି ଘରୁ ବାହାରିବା ପାଇଁ ଇଚ୍ଛା ହଉନି।
ଓହୋ ଆମେପା ଏଇ ପହର ଦିନ ଗୋଟେ ମ୍ୟାଚ ଯାଇଥିଲୁ ଖେଲତେ ଏ ଯୋଉ ଖରାରେ ଯାହା କହନା କହନା।
ଭାରି ଗରମ ହେଇଥିବ ଦେହ ହାତ ଗୁରା ପୋଡି ଯାଉଥିଲା ଭଳିଆ ଲାଗିବ।
ଆଉ କେତେଟା ଚମ୍ପିୟନ୍ ହେଲ ଏ ବର୍ଷ।
ଚାମ୍ପିଆନ୍ ଏଇଥର ତ ଯୋଉଠି ଗଲୁ ହାରିକି ଆଇଲୁ ଚାମ୍ପିଆନ ଆଉ କଣ।
ଆମେ ଏଥର ହେଇଯାଇଚୁ ଆଠଟା କି ନଅଟା ଚମ୍ପିଆନ୍।
ଓହୋ ହେଇଥିବ ମୁଁ କଣ ଜାଣିଚି।
ହଁ ଆଉ ଖେଳ ଯୋଉ ଭଳିଆ ପ୍ରାକ୍ଟିସ୍ ସେଇଭଳିଆ ଇଏ ଆଉ ରେଜଲ୍ଟ ଆଉ।
ହଁ ଯୋଉ ଭଳିଆ ଖେଳିବୁ। ସେଇ ଭଳିଆ ଇଏ ହବ। ଚାମ୍ପିଆନ୍ ହବୁ ନ ହେଲେ ନାଇଁ।
ନାଇଁ, ଆଉ। ଆଉ ଖରାଦିନେ ତ ଏଇନା ଅଫ୍ ସିଜିିନ୍। ଆଉ କୁଆଡେ ଖେଳି ହବ କି?
ନାଁ ମ ଏ ଖରାଦିନ ଏଇନା କୋଉ ଖେଳି ହେବ? ଏଗୁରା ସବୁ କା କାମ ହବ ବିିଲ ଫିଲ ଇଏ ସଏ। ପୁଣି ବଲ୍ ମାରିବୁ ମାନେ ହଜିବ ଏରା ସିଏ। ଆମେ ତ ସେ ଆମ ଆ ସେ ଛୋଟ ପଡିଆଟା ତ ଦେଖିଚୁ ନା ଆମର ଯୋଉ ଦୋଳି ଫୋଳି ପଡେ।
ହଁ ହଁ, ଯେ ଯଉ ଖେଳ୍ତେ ଯାଇଥିନୁ ଆମେ ସେମିଫାଇନାଲ ହାରିଥିନୁ। ଆମର ସେ ଯୋଉ ପିଲା ପିଟି ପାରିଲେ ନାଇ। ଆଙ୍କ ସହିତ ଖେଳ ହଉଥିଲା।
ସେଇଠି ହଁ, ସେଇଠି ତ ଆମେ ଏବେ ଚାରି ଖାଲି ସର୍ଟ ବାଉଣ୍ଡରି ଖେଳଛୁ ଆଉ।
ଓହୋ ସେମିଫାଇନାଲ୍ ସେଇଠି ହାରିଥିନୁ। ଫାଇନାଲରେ ଜିତିଲେ ସେମାନେ। ଆଉ କଣ କରିବା? ହାରି ତ ଯାଇଥିଲୁ ଲକ୍ ସାଥ୍ ଦେଲାନି ଆଉ। ଏଇ ସେମ୍ ଫାଇନାଲ, ଫାଇନାଲ ଲିଗ୍ ରୁ ହାରିଯିବୁ କିଛି ବାଧିବନି। ଏଇ ସେମିଫାଇନାଲ, ଫାଇନାଲ ଯଦି ହାରଯିବୁ ଭାରି ବାଧିବ। ଆଉ ବିଲ ବାଡି ତଳା ଫଳା ପକେଇଲେନି ନା ପକେଇନାହାନ୍ତି।
ହଁ ଆମର ପଡିନି ପକାହବ ଆଉ। ଏ ବର୍ଷା ତ ହେଲେ ସିନା ପକା ହବ। ବର୍ଷା ଫର୍ଷା ତ ନାହିଁ। ପାଣି ବି ଏଇଥର ସଟ୍। ପାଣି ଫାଣି ଆସୁ
ଏ ମରୁଡି କହୁଛନ୍ତି ଲୋକ ହବ ବୋଲି ମରୁଡ଼ି। ଆମର ସେଇଭଳିଆ ତଳା ତ ପକେଇନୁ ଆଉ। ଆଉ ଏବେ ବର୍ଷା ହେଲେ ସିନା ତଳା ଫଳା ପ ପକେଇବୁ କି କଣ କରିବୁ। ବର୍ଷା ତ ନହିଁ। କିଛି ନାହିଁ। ତୁ କୁଆଡେ ତଳା ପକେଇବୁ।
ଟ୍ରାକ୍ଟର ବି ଏଇଥର ସର୍ଟ। କଣ କରିବା ଦେଖିବା ଆଉ। ଦେଖିବା ଏ ସିଜିନ୍ ଲେ ଏ ଟ୍ରାକ୍ଟର ଫାକ୍ଟର ଆଣି ଚଷି ଚୁଷା ଦବା କୁଆଡ଼ୁ ଆଉ। ସିଜିନି ଏଇନା ତ ମରୁଡ଼ି କଣ କରିବା? ଧାନ ତଳା ଫଳା କିଛି ନାହିଁ।
ହଁ ସେଇଆ। ଏଇବା ମିଥୁନ ହେରିକା ଗଲେ ମତେ ଅନେଇ ହସୁଛନ୍ତି। ମୁଁ କହିଲି ମୁଁହରେ ଯେଏନ୍ତି କୋଉଠି ଚୋରି ଫୋରି କରିଦେଇଚି?
ହଁ ହଁ ହଁ।
ଏ ଆସିକି ଆମ ଟକ୍ଚରଟା ଯୋଉ ପୋଲିଆଟା ନାଇଁ, ସେଇଠି ଆସିକି ବସିଥିଲି। ଘରେ ଗରମ ହଉଛି ରହି ହଉନି ନା।
ଭଗବାନ କହନା ଆଜି ଦିନ ମାନେ ଯୋଉ ଗରମ, ପୁରା ପ୍ରବଳ। ଗରମ ଯେ ଗରମ ଏତେ ଗରମ ଉଛଦ ଗରମ କଅନା।
ହଁ, ପରା ଗରମ ଏତେ ହଉଛି। ଘରେ ବି ରହି ହଉନି।
ଗରମ
ହ୍ୟାଲୋ।
ପବନ ଫବନ ପକଉନି ଏବେ ତ ଗ-ଖରା ତିନିଟା ଆସିକି ହେଲାଣି। ସିଜିିନ ଇଏ ହେଲାଣିି ତଥାପି ଗରମ ଜୋରେ। କଣ କରିବା?
ଗରମ ହଁ, ସେଇଆ ଗରମଟା ଏଇନା କୋଉ ଗଲାଣି? ଆହୁରି ଯାଉ ଯାଉ ଗରମ ହଁ। ଏଇ ଆହୁରି ପାଞ୍ଚ ଛଅ ମାସ।
ହଁ। ଦେଖିବା ଆଉ। ଦେଖିବା ଖରା ଦିନଟା ଯାଉ। ଏବେ ତ ସିଜିନ ପଳିଆଇଲା, ଏଇ ଧାନ ସିଜିନ ଆଉ।
ଆସିଚି ବୋଲି ମୁଁ ଆସିକି ବସିଚି। ନ ହେଲେ ମୁଁ ଆସିଥାନ୍ତି ନା କଣ? ଘରେ
ମୁଁ ପଳେଇ ଆସିଛି କୋଉଠି କହିଲୁ? ଆମର ଯୋଉ, ଆମର ଯୋଉ ପେଣ୍ଡାଲ ନାହିଁ ପେଣ୍ଡାଲ ମଣ୍ଡପ ମଣ୍ଡପ
ହଁ।
ଏଇଆଡ଼େ ପଳେଇ ଆସିଛି ବୋଉଳ ଗଛ ଟା ଅଛି ମୁଁ କହିବି ପୋନ ଫୋନ ପକେଇବ ବୋଧେ। କାଇଁ ପୋନ ଫୋନ କିଛି ପକୋଉନି ଗରମ ଯେ କୁଛତ୍ର ଆସି ନା ବା ଗଛ ପତର ହିଁ ଗଲୁନି ଏତେ ଗରମ ଯେ।
ହଁ ରାତି ତ ରାତି ତ ଘରେ ଘରେ ଶୋଇହୋଉନି ଏତ ଯୋଉ ଗରମ ହୋଉ
ସେଇଆପା ଏତେ ଏତେ ଜୋରେ ଗରମ ହେଲେ କଣ କରିବୁ ତୁ।
ହୁଁ ହୁଁ ଆଉ ତରକାରୀ ଭ ଦିନରେ ଆଜି କଣ ହେଇଥିଲା?
ଆଜି ଆଳୁ ଭଜା ପଖାଳ ଭାତ ଆଉ ସାଲାଡ଼ ଆଉ ଦଳା ଦୁଳି ହେଇଥିଲା ଆଉ ତମର?
ହଁ ଆମର ତ ସେଇଆ ମୁଁ ପଳେଇଥିଲି ଆଜି ଆନ୍ଦପୁର ଟିକେ କାମ ଥିଲା। ଦେଇଁଙ୍କ ବାହାଘରଟା ଅଛି ନା ସେ ଖଇ ଫଇ ଆଣିବା ପାଇଁ ପଳେଇଥିଲି। ମୋର ମୁନୂର ପଳେଇଥିଲୁ ଆସୁ ଆସୁ ତ ମୋ ଘରେ ପହଞ୍ଚେ ସେ ଦିଟା ଗୋଟେ ହେଇଗଲା।
ଅହୋ।
ଆନ୍ଦପୁର ଆଗକୁ ବାହାର ଯାଇଥିଲୁ ବଞ୍ଚୁଆ ଜାଣିଛୁ ନା?
ହଁ ବଞ୍ଚୁଅ ସେ ଭଦ୍ରକ ଲାଇନ ତ ସେ
ହଁ ସେ ବାସରେ ସେ ବଞ୍ଚରୁ ଯାଇଁକି ଧରିକି ଆସିଲି।
ଓହୋ ଏତେ ବାଟ ପଳେଇଥିଲୁ ଏ ଖରାରେ?
କଣ କରିବୁ ଯ କାମ ଯାହାଲେ ଯାଇଁକି ଧରିକି ଆସିବାକୁ ପ ପଡିବ ଆଉ।
ଓହୋ ଓହୋ।
ଧରିକି ଆସିଲୁ ଆସିକି ମତେ ଘରେ କହିଲେ କୁଆଡେ ଯାଇଥିଲୁ ମୁଁ କହିଲି ଏଇ ଦେଓଗାଁ ଯାଇଥିଲି ପରା। ଆଉ ଘରେ ମାନେ ପାାଟି କରିବେ ନା କହିବେ ଏତେ ଦୂର ପଳଉଛୁ ଗାଡି ଫାଡି ଧରିକି ମୁନୁଟା ସେମିତି ହଉ ଆଉ। କଲ କରିଥିଲୁ ମୁଁ ତ କଲ କରିଥିଲି ଯେ ମତେ ଲସି ଫସି ଟିକେ ପିଉଥିନି ଏ ଯୋଉ ଗରମ ଫରମ ହେଲାଣି।
ହୁଁ।
ମୁଁ କହିଲି ହେଲମେଟ୍ ପିନ୍ଧିକି ଯା ବୋଲି ଶାଳପଡାରେ ଲାଗିଛି ସିସିଟିଭି ତାପରେ ହେଲମେଟ ଟା ଜାଣିକି ନେଇକି ଯାଇଥିଲୁ ମାନେ